ହୁଁ।
ହାଲୋ।
କଣ କରୁ
ହଁ ଶୁଣଯାଉଚି ହଁ ଶୁଣିଲା ହାଲୋ।
ହଁ ଶୁଣା ଯାଉଚି।
ମୁଁ କହିଲି
ମାଇଁ ଟିକେ ଧୀରେ କୁହ।
ଅଟୋ ପା।
ହଁ କାଲି ଆସିବ ନା ଧିରେ କାଲି ଆସିବ। ମାଇଁ ଟିକେ ଧୀରି ରହିଥାଅ ହାଲୋ।
ହୁଁ।
କଣ କରୁଚୁ?
ମୋତେ
ହାଲୋ।
ହାଲୋ।
ଗାଡି ହଁ କୋଉଠୀ କିଣା ହେଲା?
ବିଦା। ବିଦାର କି ଗ୍ରେ କଲର ଗାଡି। ଲକ୍ଷେ କେତେ ହଜାର କହିପାରିବିନି। ଲ କ୍ଷେ କେତେ ସମଥିଙ୍ଗ ଜାଣିନି। ଠିକ୍ ସେ ଜାଣିନି।
ସରି ଜାତକ ଦେଖିକି କଲର ମ୍ୟାଚ କରିକି କିଣାହେଲା ଟି?
ନା ନା ସେମିତିଇ ସେମିତି କିଣା ହେଲା ଆଉ। କିଛି ଜାତକଦେଖା ହେଇନି।
ତମର ଆଉ କଣ ରୁମ୍ ନାଇ ନଏଜ ହଉଚି ତ ଟିକେ ଆ ଟିକେ ଉଠିଯି କୁଆଡେ ପଳଉନ ନହେଲେ।
ଉଠିକି ଆସିଲି ପୁଣି ତଥାପି ନଏଜେ ହଉଛି।
ଛାତ ଉପରୁ ପଳା ନହେଲେ। ଏଆଇ ହଁ ଖାଲି ଶୁଣା ହଉଚି କିନ୍ତୁ ଶୁଣା ହଉନି କିଛି କଣ କହୁଛୁ।
ଛାତ ଉପରେ ଏବେ ପ୍ରବଳ ଖରା।
ହୁଁ-ହୁଁ।
ହେଲେ
ଆଉ କଣ ହେଲା ତୋର, ଘରୁ କୁ କେତେବେଳେ ଆସିବୁ?
ଘରକୁ ଯିବି ଗଣେଶ ପୂଜା ଆଡିକି ଯିବି ଆଉ। କି ନହେଲେ ଏବେ ଯିବି ଗାଡି କିଣା ସରିଲା ପରେ।
ଠଣ।
ଗାଡି ବା କହୁଚୁ ଆଜି ନା କାଲି ଆସିବ?
ହଁ କାଲି ଆସିଲେ କୋଉ ଦିନ ଗୋଟେ ଯିବି ଆଉ।
ହୁଁ।
ରାଣୀ ଆସିବ କହୁଥିଲା ନବାକୁ ସେ ଆସିଲେ ଯିବି ଆଉ।
ରାଣୀ କଣ ଗାଡି ଚଲେଇ ଆସିବ?
ହଁ।
କୁଟି ଚଲେଇ ଆସେ ତାକୁ?
ହୁଁ।
ପ୍ରଅମଣ୍ଟ ନା ଖାଲି ଗାଁ ରେ ଗଡାଏ।
ଗାଁ ରେ। ପ୍ରମଟ ମାନେ ସେ ତାକୁ ଛଡା ହେଇନି କେତାଆଳେ ବାହାରକୁ। ତ ଯୁ ଶିକିବ କେମତି ଗଲେ ସିନା ଗୋଟେ ଥର। ଥରେ ଅଧେ ଗଲେ ସିନା ସିଏ ଶିକିବ ଆଉ ନ ଯାଇକିରି କେମିତି ଇଏ ହେଇଯିବ।
କଲର ଫଲର ଜାଣିଚୁ କୋଉ କଲର କିଣା ହବ?
ହଁ ବାବା କହୁଛନ୍ତି ବ୍ଲାକ୍ କଲରଅ। ସ୍ୱାଧୀନ ଭାଇ କହୁଛନ୍ତି କି ଗ୍ରେ କଲର। ହେ ଗ୍ରେ କଲର ହେଇଥିବ ଅ ବାବାଆ ଉଁ କହୁଛନ୍ତି ଗ୍ରେ ଉ ବ୍ଲାକ୍ କଲର।
ଗ୍ରେ ଟା ଗ୍ରେ କଲର କାହିଁକି କିଣା ହବ ବାଇକ ର?
ହୁଁ ଗ୍ରେ କଲର ଟା ଭଲ ଲାଗିବ ହୁଁ। ଗ୍ରେ ମାନେ କଣ ପୁରା ଗ୍ଲେ ଗ୍ରେ ନୁହ।
ଗ୍ରେ ମାନେ ଯୋଉ ପାଉଁଶିଆ କଲର ଟି?
ହଁ ଏଇ ଯୋଉ ସିମେଟ କଲର ଟାଇପ ର ଟିକେ।
ହଁ ସେ କଣ ଦେଖା ହଉଛୁ କନି ସେ ଗାଡି। ସେ ଗାଡି ମାସକର ହଉ କି ଦଶ ବର୍ଷରୁ କଣ ଫରକ ସେ ଗାଡି ଭିତରେ କହିଲୁ।
ଆଁଇ ଗ୍ରେ ମାନେ କଣ ଖାଲି ଗ୍ରେ ପୁରା ଗ୍ରେ ହେଇଥିବ ଏଇ ଯୋଉ
ଦେଖିଚି ସେ ଗାଡି ଦେଖିଚି ଆଖ ଲୁକ୍ ପୁରା କିନ୍ତୁ କଦର୍ଯ୍ୟ ଭିଡ଼ା ର ଅଲଗା ଅଲଗା କଲର ଅଛି। ତମକୁ ଆଉ କିଛି ମିଳିଲାନି କିଣିବାକୁ।
ମତେ କହିଲେ କଣ ହବ ବାବା ଅଜା ଯାହା କିଣିଲେ ଆଉ
ମତେ ତ ବେଶୀ ଚିଡା ଲାଗିଲା ହଁ ଗ୍ରେଟୁ ମତେ ଅଧିକ ଚିଡା ଲାଗିଥାନ୍ତା ଗୋଟେ ଦେଖଛୁ ବ୍ଲୁ ଟାଇପ ର ଅଛି ବ୍ଲୁ ନୁହଁ କା ଏ ବ୍ଲୁ ଟାଇପ ରୁ
ସ୍କାଇ ବ୍ଲୁ ନୁହେ ମତେ କୋଉଟା ଭଲ ଲାଗିଗଲି ଯୋଉ ଅଥର ଗୋଟେ ଏବେ ବାହାରିଛି ସେଇଟା ପୁରା ପୁରା ନାଭି ବ୍ଲୁ ବ୍ଲାକ୍ ଟାଇପ ର ସେଇଟା ଦେଖିବାକୁ ସେ କଣ ମସ୍ତ ଲାଗୁଛି ସେ ବି ସବୁଆଡେ ସେଇ କଣ ବିଦ୍ୟାରେ ନା ଅଲଗା କାଉଥିରେ ଗୋ
ଭିଡ଼ର ୱାଇଡିକି ୱାଇଡି କିଣିଥାନ୍ତ କି ଗ୍ରେ ବି ଟା ସେତେ ଦେଖିବାକୁ ଭଲ ନୁହେଁ ଚଳିବ ତଥାପି।
ଭିତର ବ୍ଲାକ୍ ଟା ହେଲା ଅ ମାମାଲି ର ହେଲା ତାର ବ୍ଲାକ୍‌। ଆଉ ତନୁର ହେଲା ଉଁ ଏଇ ଯୋଉ ସ୍କାଇ କଲର ଟିକେ ଏ ଅଉ। ଲାଇଟ୍ ବ୍ଲୁ ୱିଥ୍ ଗ୍ରେ ହେଲା। ଆଉ ଆମର ତ କହୁଛନ୍ତି ଗ୍ରେ ବ୍ଲାକ୍ ବେଲିକା ଦେଖିବା କଣ ଆସିୁଛି। ହଁ ଅଧେ ବି ଗ୍ରେ ହେଇଥିବ ହେଇଥିବ ଅଧେ ବ୍ଲାକ୍ ହେଇଥିବ।
ଆଁ ସେମିତି ନାହିଁ ସେ ଗାଡ଼ିର।
ଇଏ କେତେ ସମୟ ରହିବାକୁ ପଡ଼ିବ?
କାହିଁକି?
ହୁଁ ନାଇଁ ଏମିତି ପଚାରୁିଥିଲି।
ମୁଁ କହିଲି କଣ ହେଲା କି?
ମୁଁ ମୁଁ ଚିତ୍ର କରିବାକୁ ଯିବି ନା।
ହୁଁ ହୁଁ। କାଇଁ ତୁ ସେଦିନ ତତେ ସେଦିନ ତତେ କହିଥିଲି ଜାଣିନୁ କି?
ଚାଳିଶ ତ?
ସେଦିନ ଚାଳିଶି ରହିଥିଲୁ କି?
ନା।
ଆଉ?
ସେଦିନ ତ ଅଧାରୁ କଟି ଯାଇଥିଲା।
ତତେ ଗୋଟେ କଥା କହିଲେ ତୁ ବୁଝିପାରିବୁନୁ। ଉଁ ବାରଥର ପଚାରୁଥିବୁ କି ଜାଣିକି କିି ରୋଲ କରୁ କେଜାଣେ।
ମୁଁ ଜାଣିଥିଲି ଖାଲି କନଫର୍ମ କରିବା ପାଇଁ ପଚାରୁଥିଲି‌।
ଓ ହୋ।
ଆଉ କିଛି ନୁହଁ।
ଓହୋ ଆଉ ବାକି ଆଉ ଅ ପାଞ୍ଚ ଞ୍ଚ ମିଣ୍ଟି ଭିତରେ ଆଉ ସଇଲା। ହ ହଉ ଗାଡ଼ି ଆଣିଲେ ଦେଖିବା କୁଆଡ଼େ ଯିବା ବୁଲାବୁଲି କରିବାକୁ।
ରଥଯାତ୍ରା କୁ ଯିବା ବୁଲିବାକୁ।
ରଥଯାତ୍ରା କୁ ତୁ ଗାଡ଼ି ନେଇକି ଯିବୁ ତମର ତ ଭଲ ଷ୍ଟାମିନା ତାହେଲେ। ଟୋକେ ପୁଅ ପିଲାର ହଗିବୁ କୁହନ୍ତି ଏତେ ଗହ-ଗହଳି ଭିତେରେ।
କାହିଁକି? ନହେଲେ ଏ ବସ୍ ରେ ଯିବା ହାରି।
ଉଁ?
ନହେଲେ ବସ୍ ରେ ଯିବା ହାରି।
ଦେଖିଆ। ହଁ ହଁ ରଥଯାତ୍ରା କଣ ଆଉ କୋଉ କୋଉ ଜିଲ୍ଲାରେ ହୁଏ କୋଉ କୋଉ ଡିଷ୍ଟ୍ରିକ୍ଟ ରେ?
ଓଡ଼ିଶାରେ ହୁଏ।
ଓଡ଼ିଶାରେ ଆରେ ହଁ ହଁ ଓଡ଼ିଶାରେ ଆଉ ତ ଆମେ ବି ତ ସେଇ ଏରିଆରେ ରହୁଛୁ ବୋଧେ। ଆଡ଼ା ଆଡ଼ା ଆଡ଼ା ଆଡ଼ା ଏପଟେ ଏପଟେ। ଆଁ?
ମାମିକୁ ଉ ମାମି ସହିତ କାଲି କଥା ହଉଥିଲି। ସେ କହିଲା କି ବ୍ୟାଚ୍ ଫିଷ୍ଟ କରିବା କଥା।
ହୁଁ।
ମୁଁ କହିଲି ବ୍ୟାଚ୍ ଫିଷ୍ଟ୍ ତ ଆମେ କରିଥିଲୁ ଆସିଲୁନି ତୁ। ଆଉ ସ୍କୁଲ୍ ବ୍ୟାଚ୍ ଫିଷ୍ଟ୍ କରିଥିଲୁ ଆଉ ସେଥରକ ବି ଭଲ ହେଇନଥିଲା ଏତେ। ପାଟିତୁଣ୍ଡ କରିଥିଲେ ତ ଆ ଟିଉସନରେ ନହେଲେ କେ-
ଏ ଏବେ କି ବୋବୁଥିଲା କହିଲୁ? ଛେଳି ଛେଳି ଛେଳି ଛୋଟ ପିଲା ବବେଇଲ ହେଲା ଭଳିଆ ଲାଗୁଥିଲା
ହଁ
ମୋଟ
ଆରେ ବା ତମର କେତେଟା ହୋଇଛି?
ହୁଁ
କେତେଟା ଅଛି ତମର?
ଧର ସେମିତି ଗୋଟେ ଦିଟା ଅଛନ୍ତି ସେଇ ଆମର ସେ ଜରି ପଡିଛି ତ ଜରି ଗୋଡ ଦରି ଛାଡ଼ିଦେ
ହଁ ବଢିଆ ମୋତେ ଗୋଟେ ହଂସ ଛୁଆ ଦବୁ ବୋଲିବା କହିଥିଲୁ
ଗୋଟେ ବି ଛୁଆ ବଞ୍ଚିଲେଣିି କଣ ପାଇଁ କେଜାଣି?
କଣ ପାଇଁ ତାଙ୍କର କଣ ହେଇଯାଇଥିଲା ରୋଗ?
କିଏ ଲୋଭ କରିଥିଲେ କି କଣ କେଜାଣି
ନା ନା ତାଙ୍କର କଣ ଦେହ ଫିହ ଖରାପ ହେଇଥିବ
ହୁଁ ଓ ହୋଉ ଦେଖିବା
ଆଉ କଣ କରୁଛୁ
ଦେଖିବାକୁ ହଁ ହଁ ଘରୁ ଖାଇଥିଲି ସକାଳୁ ଜର ହଉଛି କାଲି ପୁଣି ବର୍ଷାରେ ଓଧା ହେଇକି ବାଇଗଣ ଚାରା ଲାଗିଥିଲା ବୋଲି କୁଡାରେ ପାଣି ଫାଣି ଦେଇକି ପାଣି ମୋଡଉଥିଲି ମାନେ ମଟର ଫିଟିଂ କଲା ବେଳକୁ ବର୍ଷା ହେଲା ଅବଶ୍ୟ ଜୋରରେ ବର୍ଷା ହେଇନି ତାକୁ ପୁଣି ମଡେଇଲି ପାଣି ଓଦା ମଦା ହେଇକି
ଯୋଉ ବଡି ମସାଇଜର ମେସିନ କିଣିବା ଗୋଟେ ଦିଟା କିଣି ତୋର ଗୋଟେ ମୋର ଗୋଟେ
ହୁଁ
ବଡି ମୋସାଜ
କାହିଁ କିଣିବୁ
ବେଶୀ ବଡ ନୁହେଁ ଏଇ ମୋ ଆଈର ଗୋଡ ହାତ ବିନ୍ଧା ହଉଛି ତ କେତେ ମେଡିସିନ ପତ୍ର ଖାଉଛି ସବୁବେଳେ କଣ ଗୋଟେ ମେଡିସିନ ଖାଇବ
ହୁଁ ହୁଁ ହଁ ହଉ
ହେଇଟି ବା ଦେଖିବା ମୋତେ ଲିଙ୍କ ପଠେଇବୁ ନହେଲେ ମୁଁ ଦେଖିକି ହବ ଯଦି କିଣିଦବା ଆଉ
ଏମିତି କାଇଁ ଇନ୍ତୀ କଣ ଦରକାର ପଇଲା ଏମରଯେନ୍ କଣ ମନେ ପଇଲା
ନାଇଁ କହିଲୁ ତ ଦେହ- ତୁ କହିଲି ତ ଦେହ ଇଏ କଣ ଅଛି ମୋର କିଏ? ମୁଁ ଘରେ କିଏ ଅଛି ଯେ ମୋଡାମୋଡି କରୁଥିବ ସେଇଥିପାଇଁ କହିଲି
ହୁଁ
ହଁ
ହଁ ହଉ ଦେଖିବା ସେଇ ଭଳିଆ କଣ
ବାବା କଣ କରୁଛନ୍ତି?
ଏ ସେପଟ ବାଇଗଣ ବିଲା ଆ -
ତମର ଜରି ପଡିଛି ସେ ଯୋଉ ଉପର ଜରିର- ତଳକୁ ଯୋଉ ମାଟି ଅଛି। ସେ ମାଟିରେ ଆଉ ଘାସ ଉଡୁଛି ମାଟିରେ।
ତାହେଲେ ପଡୁଛି କଣ ପାଇଁ ଯଦି ଉଠିଯିବ।
ନାଇଁ ସେ ଯେତକ ଜରି ପଡିଛି ସେତକର କେବଳ ଉଠିବନି। ଆଉ ଯୋଉତକ ଜରି ପଡିନି ସେତକ ଉଠିବ ତ।
ହଁ ନ ନର୍ମାଲ କଥା।
ଆଉ ସେ ଜରି ପଡିକି କେତେ ଟାଇଟ୍ ହେଇକି ଭିଡା ହେଇକି କେମିତି ରହୁଛି।
ମାଟି ନଗାଉଛି ତାପରେ।
ଓହୋ ଭିଡ଼ି ଦେଲେ ତାହେଲେ ଖସିଯିବ ବି।
ଭିଡିରେ କାହିଁ ଖସିବ ଗୋଟେ ଜାଗାରେ ଖାଲ ହେଇକି ଚୋଟ ମଡା ହବ ସେ ଖାଲ ଉପରୁ ଖାଲିରେ ଚରି ଦିଆ ହେକି ପୁଣି ତାପରେ ମାଟିିଆହବ।
ଓହୋ ଜରି ଗୋଟେ ଥର ୟୁଜ୍ କରିୁଛି। ସାରିଲଲା ପରେ ଆଉ ୟୁଜ୍ କରିହବନି।
ୟୁଜ କରି କଣହବନି ଆର୍ଥର କମ ଲାଗିଥିଲା ସେଇଥିରେ। ଲାଗିଲା ବାଇଗ ଗୋଦି ଛୁଇଁ ଲାଗିଥିଲା ସେଇଥିରେ କଲରା ଲାଗିଲା ପୁଣି କାକୁଡି ଲାଗିଲା। ତାପରେ ପୁଣି ଭେଣ୍ଡି ଗୋଟେ ଗୋଟେ ଲାଗିଥିଲା ତା ଉଠେଇକି ଆଣ ଏପଡେ ହଁ ଭେଣ୍ଡି ଲାଗିଥିଲା ତାକୁ ଉଠେଇକି ଆସିକି ଏପଟେ ଏତେ ନାଟ ଲାଗିଥିଲା।
ଓହୋ। ପୁରା ବର୍ଷେ ଯିବ ଭାରି ନା।
ବେ କଣ ସେମିତି ଯତ୍ନ ରଖିଲେ ଯିବ ଆମର ଏଠି।